ସାର୍ ସାର୍ ନମସ୍କାର।
ନମସ୍କାର ନମସ୍କାର ହଁ ସାଗର ତମେ କି?
ଆଜ୍ଞା ସାର୍ ସାର୍ କେମିତି ଅଛନ୍ତି?
ତମ ନାଁ ଟା କଣ ରାହୁଲ ଦେଖୋଉଚି?
ସାର୍ ସେ ମୋ ସିମ୍ ଟା ହଜିଗଲା ଆକ୍ଚୁଆଲି ମୁଁ ମୋ ସାଙ୍ଗ ନମ୍ବରରୁ ମୁଁ କଲ୍ କରିଥିଲି।
ଓହୋ ତମ ଭୟସରେ ମୁଁ ଜାଣିଦଥିଲି ତମେ ସାଗର ବୋଲି ଲାଗିଲା ମୋତେ।
ଆଜ୍ଞା ଆଜ୍ଞା ସାର୍ ମୁଁ କହିଲି ମୋ ସାର୍ଟିଫିକେଟ୍ ଟା ଆପଣ ଦେବେ ବୋଲି କହୁଥିଲେ କଣ ଏପର୍ଯ୍ୟନ୍ତ ମିଳିନି।
ତମର ହେ ଯୋଉଁ ବାର୍ଥ ଡ଼େ ଟା ନାଇଁ
କଣ କହିଲେ?
ଯୋଉ ଜନ୍ମଦିନ ଡେଟ ଟା ଅଛି। ସେ ଟିକେ ଭୁଲ ଭାଲ ହେଇଯାଇଛି ଟିକେ ଟାଇମ ଲାଗିବ। ସେ ଟିକେ ଏପଟ ସେପଟ ହେଇଯାଏନି ଏତେ ଗୁଡ଼ାଏ ସର୍ଟିଫିକେଟ ବାହାର ବାହାର କଲାବେଲୁ।
ହଉ ହଉ ହଉ ଆଉ ବାକ୍ ବାକିସବୁ ଠିକ ଅଛି?
ହଁ ବାକି ସବୁ ଠିକ ଠାକ୍ ଅଛି ତମ ମାର୍କ ଆମେ ଭଲ ଲାଗେ ଦେଇ ଦେଇଛୁ।
ଓହୋ ନାଇଁ ସେ ସାର ଗୋଟେ ପ୍ରାଇଭେଟ କ ମାନେ ଯାଉଥିଲି ବୁଝିବାକୁ ସେ କହୁଛନ୍ତି କମ୍ପ୍ୟୁଟର ସାର୍ଟିଫିକେଟ ନହେଲେ ଆମେ ଆପଣଙ୍କୁ ମାନେ
ହଁ ତମେ ବ୍ୟସ୍ତ କାହିଁ ହଉଛ ତମକୁ ମୁଁ ଚାରି ପାଞ୍ଚ ଦିନ ଲାଗିବ ଦେଇଦେବି। ନାଇଁ ତମ ଯୋଉ ସାଙ୍ଗ।
ଆଛା ସାଙ୍ଗ ତାର ଟିକେ ଡାଇରିଆ ହେଇଯାଇଛି।
ଡାଇରିଆ ଓ କ କେମିତି ହେଲା କଣ।
ସାର୍ ସେ ଟିକେ ଯାଇଥିଲା ବାହାରେ ଖାଇବା ଟିକେ ବେଶୀ ଖାଇ ଦେଇଥିଲା ତ ତ ହେଇ।
ଓହୋ ନାଇଁ ଏଇଟା ଭଲ ହେଲାଣି।
ଆଜ୍ଞା ସାର୍ ଟିକେ ସାର୍ ମୋର ଡକ୍ୟୁମେଣ୍ଟ ଠିକଠାକ୍ ରଖିଥିବେ ଆଗକୁ କାମରେ ଆସିବ। ସେ ଭୁଲଭାଲ୍ କଲେ କେମିତି ହବ।
ଏମିତି ହୁଏ ଏତେ ପିଲାଙ୍କର ହେଇଛି ତମର ଗୋଟେଦିଟା ଭୁଲ୍ ହେଲା। ହଁ ହବନି।
ଆଛା ମୁଁ ପୁରୁଣା ପେମେଣ୍ଟ ଦେଇଦେବ କିନ୍ତ ଆପଣ ଡକ୍ୟମେଣ୍ଟ ଠିକ କରିଦିଅନ୍ତୁ।
ପଇସା ତମେ ସେ ନାଇଁ ପର୍ଯ୍ୟନ୍ତ।
ସାର୍ ସେ ଟିକେ ଘର ଅସୁବିଧା ଥିଲା ଦେଇନି ଆଉ।
ତାହେଲେ ତମ ଡକୁମେଣ୍ଟ ଆଉ ଟିକେ ଟାଇମ ଲାଗିବ।
ଏଁ ହେ ସାର୍ ହେ ଏମିତି କଲେ କେମିତି ହବ ସାର୍ ସେ ସାତ ଦିନ ଟାଇମ ଦେଇଛନ୍ତି ତା ଭିତରେ
ତମେ ପେମେଣ୍ଟ ଦେଇନ କ୍ଲିୟର କରିନ ତମ ଡ୍ୟୁମେଣ୍ଟ ତମକୁ କେମିତି ଦିଆହେବ କହିଲ।
ସେ ଟିକେ ମାସେ ଖଣ୍ଡେ ଅପେକ୍ଷା କରନ୍ତୁ।
ମାସେ ତ ତମ ମାସେ ପରେ ଡକୁମେଣ୍ଟ ନେଇଯିବ।
ଆ ନାଇଁ ସାର୍ ସେ ଜବ୍ ଅଛିି ଆପଣ କେମିତି କହୁଛନ୍ତି କହିଲେ।
ନାଇଁ ଜବ୍ ହେଲେ ମୁଁ କଣ କରିବି ମତେ ପଇସା ଦବ ନା।
ସାର୍ ଟିକେ ଅପେକ୍ଷା କରନ୍ତୁ ଏତେ ଦିନ କାଳେ କ୍ଲାସ କଲି ଆପଣଙ୍କର ପୁରୁଣା ଷ୍ଟୁଡେଣ୍ଟ ଏମିତି କହିଲେ କେମିତି ହବ କହିଲେ।
ନାଇଁ ମୁଁ ଷ୍ଟୁଡେଣ୍ଟ ସେମିତି ଦେଖେଇନି ତମେ କୋଟେ ଗୋଟେ ପଇସା ପାଇ ବାକି ରଖି। ସାରଙ୍କ ଠାରୁ।
ନାଇଁ ସାର୍ ମୁଁ ଦେଇଦେବି ସି ଘରେ ଟିକେ ଅସୁବିଧା ହେଲା ତ ସାର୍ ମୁଁ ପ୍ୟାଣ୍ଟ ସାର୍ଟ କିଣିଦେଇଛି।
କଥା କରୁଛ ତମ କଥା ଧର।
ନାଇଁ ସାର୍ ମୁଁ ବୁଝୁଛି ଯେ କିନ୍ତୁ ଏଇନା ଟିକେ ପାଖରେ ନାହିଁ ବା। ଏ ପରିସ୍ଥିତି ବୁଝନ୍ତୁ।
କୋଉଠି ଆଣିି ମୋତେ ଦେ ତମ ସାର୍ଟିଫିକେଟ ମୁଁ ଆଜି ଦେଇେବି।
ସାର୍ ସେମିତିରେ ଟିକେ ମତେ ଟିକେ ଟାଇମ ଲାଗିବ ସାର୍ ସେମିତିରେ କହିଲେ କେମିତି ହବ କହିଲେ।
ଏ ଟାଇମ ଲାଗିଲେ କେଏନ୍ତି ହବ। ତମେ ବୁଝିବ ନା ଆମ ପାଖରେ ହି ବୁଝିବ ଆମେ କେତେଟା ପିଲାଙ୍କୁ ରଖିଚୁ ଆମର ଇଲେକ୍ଟ୍ରିକ ବିଲ୍ ଅଛି ତ ଘର ଭଡା ସବୁ ମିଶିକି ତମେ କହିବ ତମେ ଏମିତି ବାକି ରଖିଲେ କେଏନ୍ତି ହବ?
ଟିକେ ନାଉ ଟିକେ ଅ ମାନେ ଅପେକ୍ଷା କରନ୍ତୁ ପଇସାଟା ଦରମା ମିଳିଗଲେ ଆପଣଙ୍କୁ ଦେଇଦବୁ।
ନାଇଁ ସେମିତି ଅପେକ୍ଷା ତମେ ଟିକେ ଅପେକ୍ଷା କର।
ସାର୍ ତାହେଲେ ମୁଁ ଟିକେ ଯୋଗାଡ଼ କରିକି ମୁଁ ଦି ଦିନ ଭିତରେ ତାହେଲେ କହୁଚି ଆପଣଙ୍କୁ
ହଁ ଯୋଗାଡ ଫୋଗାଡ କର ତମକୁ ଆମେ ସାର୍ଟିଫିକେଟ ଦେଇଦବୁ ଯେବେ ପଇସା ଦବ ସେବେ ସାର୍ଟିଫିକେଟ୍ ତମର।
ଆଜ୍ଞା ସାର୍ ଆଉ ସାର୍ କେମିତି ଅଛନ୍ତି ଦେହ ତ ଭଲ ଅଛି।
ହଁ ଭଲ ଅଛି ଆମର ତ କିଛି ନାହିଁ ସସଙ୍ଗ ଲୋକ ଆମର ଆଉ କଣ
ସାର୍ ମୁଁ ସେ ସସଙ୍ଗ ପାଇଁ କିଛିଟା ଦାନ ଦବାକୁ ଚାହୁଁଥିଲି ହେଲେ ମୋ ପାଖରେ ଅର୍ଥ ନାଇଁ।
ହଁ ଅର୍ଥ ନାଇଁ ତମେ ସସଙ୍ଗଠି ଯିବ ତାଙ୍କ ଯୋଉ ମନ୍ଦିରଠି
ହଁ
ସେଇଠି ଯିବ ତାଙ୍କୁ ଟଙ୍କା ଟଙ୍କା ଡେଲି ଦବ ତମର ସେ ମାନସ୍କାମନା ପୂରଣ ହବ।
ଆ ଆଜ୍ଞା ସାର୍ ମୁଁ କହିଲି ସାର୍ ଏ ଯୋଉ ସେଦିନ ସସଙ୍ଗ ପାଇଁ ଯାଇଥିଲି ଆପଣ ଦେଇଥିଲେ ଯୋଉ ଛେନା ହଳଦୀ ଗୋଳେଇକି ଦେଇଥିଲେ ସାର୍ ବଢିଆ ଟେଷ୍ଟ ଥିଲା ତ ଆଉ ଟିକେ ମିଳିବ କି ଆଉ ଟିକେ ମିଳିବ କି?
ହଁ ମୁଁ ତେବେ କମ୍ପ୍ୟୁଟର କ୍ଲାସ ଆସିବ
ଆଜ୍ଞା!
ଆଉ ଫ୍ରିଜରେ ଷ୍ଟକ୍ ଅଛି ତମକୁ ଟିକେ ଦେବାକୁ ଦେଇଦେବୁ ଆଉ।
ଆଜ୍ଞା ସାର୍ ଆଉ ଟିକେ ବେଶୀ ହଳଦୀ ପକେଇଦେବି ସେ ହଳଦି ଦେଖାଯାଉନଥିଲା ତ
ଓହୋ ଆଉ ଟିକେ ହଳଦୀ ପକେଇଦବା ମସଲା ଫସଲା ପକେଇଦବା କି ତରକାରୀ କରି ଦେଇଦେବି ତମକୁ।
ସାର୍ ଥଟ୍ଟା କାଇଁ କରୁଚନ୍ତି କହିଲେ ଆପଣ ମାନେ ଟିକେ ଭଲ ହରିକା ଟିକେ କରିକି ଆପଣ ଦେଇଦେବେ। ଆ ସାର୍ ମୁଁ ଭଲ ହେଇଥିଲା ଭୋଗ ଗୁଡାତ ସେଥିୋରୁ କହୁଚି ଆପଣଙ୍କୁ
ନାଇଁ ଏମିତି କହିଲେ କେମିତି ତମେ ଗୋଟେ ସାର୍ ସହିତ କଥା ହଉଚ
ଆଜ୍ଞା ଆଜ୍ଞା ସରି ସାର୍ ଭୁଲ୍ ହେଇଗଲା।
ସରି ପରେ ମାଗିବ ତମେ ଦରମାଟା ଯୋଉ କ୍ଲିଅର କଲ ଆଗେ ତମେ ଜଲଦି ଜଲଦି।
ସାର୍ ମୋତେ କିଛିଟା ସମୟ ଦିଅନ୍ତୁ ସମୟ ଭିତରେ ମୁଁ ଆପଣଙ୍କ ଦରମାଟା କ୍ଲିୟର କରିଦେବି।
କିଛିଟା ସମୟ ଦେଲେ ବା ଖରାପ।
ନାଇଁ ସାର୍ ଟିକେ ମାନେ ଆପଣ ଏଥି ସମୟ ମୁଁ ପାଠ ପଢ଼ିଲିଣି ଆପଣଙ୍କ ପାଖରେ ଆପଣ ମୁଁ କେବେ ଦରମା ରଖିଥିଲି
କେତେଜଣ ପାଠ ପଢିଚନ୍ତି?
ସାର୍ ଆପଣ ଏମିତି କହିଲା ବେଳକୁ ମତେ ବହୁତ ଖରାପ ଲାଗୁଚି।
ଖରାପ ଲାଗୁଚି କଣ ତମ ତମର ଦୋକାନ ତମର ଗୋଟେ ଅଛି ବା।
ଆଜ୍ଞା ସାର୍
ତମ ଠୁ ଯିଏ ବାକି ଫାକି ନଉଚନ୍ତି ତମେ ତାକୁ ମାଗୁଚ ନା ନାଇଁ।
ସାର୍ ମାଗୁଚୁ।
ତାହେଲେ ମତେ କେମିତି ଖରାପ ଲାଗିବ କାହିଁକି?
ସାର୍ ମୁଁ ବୁଝୁଚି ବୁଝୁଚି ସାର୍ କିନ୍ତୁ ଏନା ପାଖରେ କିଛି ପଇସା ନାହିଁ ପଇସା ପତ୍ର ଆଡେ ସାଡେ ଖର୍ ଚ କରିଦେଇଚି ତ ଏଇନା ଦେଇହବନି ବା।
ନାଇଁ ସେଇଟା ତମ ବ୍ୟକ୍ତିଗରତ ସମସ୍ୟା ମତେ କହିଲେ କଣ ହବ।
ସାର୍ ଆପଣ ମୁଁ ଗୋଟେ କଥା କହୁଚି ଆପଣ ମତେ ସାର୍ଟିଫିକେଟ ଦେଇ ଦିଅନ୍ତୁ ମୁଁ ଦି ଦିନ ଭିତରେ ଆପ୍ ଆପଣଙ୍କୁ ଯୋଗାଡ଼ କରି ଦେଇଦେବି।
ନାଇଁ ସେମିତି ହେଲେ ତମେ ଏଠିକି ଆସିବନି ଆଉ କମ୍ପ୍ୟୁଟର କ୍ଲାସ। ଭରସା ତ ସମସ୍ତ ଉପରେ ଥାଏ ମୋର। ନା ତମ ଉପରେ ମୋ ଭରସା ଟିକେ ରହୁନି।
ସାର୍ ଏମିତି କହିଲେ କେମିତି ହବ କହିଲେ ଟିକେ ନାକୁ ଦେଖନ୍ତୁ ଆମ ପରିସ୍ଥିତି ଦେଖନ୍ତୁ ଗରିବ ଲୋକ ଆଜ୍ଞା କିଛିଟା ଦିନ ଅପେକ୍ଷା କରୁ
ନାଇଁ ଆମର ବି ଏ ଆମର ବି ତିନି ମହଲା ଘର ନୁହଁ ବା ଆମେ ବି ଗରିବ ଲୋକ ତମକୁ ଆମେ ଭଡା ଲଗେଇକି ପଢଉଚୁ
ଆଉ ତା ହେଲେ ସାର୍ ଜନ୍ମେଜୟ ବାବୁଙ୍କୁ କେମିତି ଆପଣ ଦେଇ ଦେଇଛନ୍ତି। ସିଏ ତ ମାନେ ପେମେଣ୍ଟ ତ କ୍ଲିୟର କରୁନାହାନ୍ତି ବୋଲି କହୁଛନ୍ତି।
ତାଙ୍କର ସରିଯାଇଛି ନା।
ମୋ ଜନ୍ମେଜୟ ବାବୁ ପାଖରେ ଅଛନ୍ତି ଜନ୍ମେଜୟ ତମେ ପେମେଣ୍ଟ କରିଦେଇଥିଲ। ଚିକୁଙ୍କୁ ଏଇ ଯୋଉ ଆମ ସାର୍ ଙ୍କୁ ସାରଙ୍କୁ। ଆଜ୍ଞା ଆପଣ କଉ ପେମେଣ୍ଟ କଥା କହୁଛନ୍ତି, କମ୍ପୁଟର କମ୍ପୁଟର ପେମେଣ୍ଟ୍। ଆଜ୍ଞା ସାର୍ ସେ।
ଏଥର ନିଜେ ଶୁଣିଲ।
ହଁ ସାର୍ କିନ୍ତୁ ମୋର ଟିକେ ସମୟ ଦରକାର ମୁଁ କଣ କରିବି।
ସମୟ ଦି ମାସ ସମୟ ଦିଆହେଲା ଆଉ ଅଧିକ ସମୟ ଦିଆହେବ ନହେଲେ ତମ ସର୍ଟିଫିକେଟ ଆଉ ଦିଆହବନି।
ନାଇଁ ସାର୍ ସେମିତି କହିଲେ କେମିତି ହବ ସାର୍ ମୋ ଜବ୍ ଲାଗିଲେ କଣ ଆପଣ ଖୁସି ହେବେନି।
ସେଇଟା ଖୁସି ହେବା କଥା ସେଇଟା ଖୁସି ରହିବ।
ହ ଯେ ସାର୍ ଜବ ପାଇଁ ତ ମାଗୁଛନ୍ତିି ନା ସାର୍ଟିଫିକେଟ ଆପଣ ମନା କରିଦେଲେ କେମିତି ହବ ସାର୍। ତାଙ୍କ ପାଖରେ ପଇସା ଥିଲା ସେ ଦେଇଦେଲେ କଣ।
ସେ ଜବ ଲୋକଙ୍କୁ ମାଗି ଦେ ପଇସା।
ଜବ୍ ଲୋକ ଆକଚୁଆଲିସେ କହୁଛନ୍ତି ତମ ସାର୍ଟିଫିକେଟ୍ ନହଲେ ତମେ ମୁହଁ ଦେଖାଉନି ଏମିତି କଥା କହୁଛନ୍ତି।
ତମ ପାଖରେ ଆମେ କେତେ ଟଙ୍କା ଅଛି?
ସ ସେ ସାଢ଼େ ତିନି ହଜାର ଟଙ୍କା।
ତିନି ହଜାର।
ସାଢେ ତିନି ହଜାର।
ଆଉ ସାଢ଼େ ତିନି ହଜାର ଅଛି ତମେ ଦବ ତ ପାଞ୍ଚଶହ ଟଙ୍କା।
ଆପଣଙ୍କ ଉପରେ ମୋର ଅଛି ମାନେ ମୁଁ ଦ
ଓହୋ ତ ତମର ମୁଁ ଯେ ଚେକ୍ ତମ ନାଁ ଟା କହିଲ ଆଗେ ଓ ତମେ ମଲିକି।
ଆଜ୍ଞା।
ଓ ମୁଁ ସାଗର ସାହୁ ଭାବି ଦେଇଥିଲି।
ସରି ସାର୍।
ହଉ ହଉ ତାଙ୍କର ବି ପାଆଁଶହ ଟଙ୍କା ବାକି ଅଛି ତମର ସାଢେ ତିନି ହଜାର ମାନେ ତମେ ବର୍ଷ। ଷରେ କିଛି ଦେଇନ।
ସାର୍ ଦେଇଥିଲି ଯେ କିନ୍ତୁ ମାନେ ପଇସା ଟା ମୁଁ ଆଣିଥିଲି ଘରୁ କିନ୍ତୁ। ଏପଟେ ଖର୍ଚ୍ଚ କରି
ହଁ କୁହ କୁହ।
ଏବେ ବି ଘରେ ମାଗିବାକୁ ବି ମାନେ ଅସୁବିଧା। କାରଣ ମୁଁ ଘରୁ ପଇସା ଆଣିଦେ। କିନ୍ତୁ ତାକୁ ଅଲଗା ଜାଗାରେ ଖର୍ଚ କରିଦେଇଛି।
ନାଇଁ ତ ତମର ସାର୍ଟିଫିକେଟ୍ ମିଳିବନି।
ସେ ସେମିତି କହିଲେ କେମିତି ହବ କହିଲେ ସେ ଟି
ସାର୍ ମୁଁ ଦେଇଦେବି ନା ଆପଣଙ୍କୁ ମୁଁ ଦେଇଦେବି ସୁଜି ଦେବି।
କେବେ ଦବ?
ସାର୍ ସାର୍ ମୁଁ ଦେଇଦେବି ଦେଇଦେବି ବ୍ୟସ୍ତ ହୁଅନ୍ତୁନି ସାର୍ କିଛି ଦିନି ଅପେକ୍ଷା କରନ୍ତୁ ସାର୍ ମୁଁ ଦେଇଦେବି ଆଜ୍ଞା।
ପଇସା ନ ଦେଲେ ନାଇଁ ଆମର ଏବେ ଆଗକୁ ଗଣେଶ ପୂଜାଟା ଆଉଚି। ହଁ ଟିକେ ଫୁଲ ଫୁଲ ଦେଇଦବ ଯଦି ଭଲ ଫୁଲ। ଗଜରା ମାଳ ଇଏ ସିଏ ଦି ଟଙ୍କା ସେଇଟା ମୁଁ ବୁଝିପାରେ କାଇଁ ବାପା କାହିଁ ବୁଝିବେ ତମେ ନା ମୋଠୁ ଯୋଉ ବାକି କରିଚ ଏଇନା ମୁଁ ଆମ ଯାଇ କଣ କହିବି ଆମ ଯୋଉ ଏ ଟିଚର ଅଛନ୍ତି କି।
ମୁଁ ବୁଝୁଛି ସାର୍ ସେ ଗେଣ୍ଡୁ ଦେଇ ଦେଇ ପାରିବି କିନ୍ତୁ ଗଜରା କଥା ସାର୍।
ଗେଣ୍ଡୁ ମାଳ ବି ଦି ମାଳ ଦରକାର ଗଜରା ଦରକାର ତାପରେ ଦ ବେଲ ପତ୍ର। ତାପରେ ଯୋଉ ଆମ୍ବ ପତ୍ର ବାହାରେ ଟଙ୍ଗେଇବାକୁ।
ସାର୍ ସେ ପତର ଫଥର ଯାହା କହିବେ ମୁଁ ତୋଳିକି ପଛେ ଆଣିକି ଦେଇଦେବି ସାର୍ ଗଜରା ହବନି ଗଜରା ବହୁତ ପଇସା ସାର୍।
ନାଇଁ ନାଇଁ ଗଜରା ଦି ମାଳରୁ କମ୍ ହେଲେ ମୁଁ ନା ତମକୁ ମିଳିବନି।
ସାର୍ ସେମିତି କହିଲେ କେମିତି ହେବ କହିଲ ଆପଣ ଟିକେ ଦେଖନ୍ତୁ ପରିସ୍ଥିତି।
ପଇସା ତମର ଠିକ ଅଛି ସାଢେ ତିନି ହଜାର ଟଙ୍କା ତମର ଅଛିଟି କଣ କମ ଋଣ ଏଇଟା।
ସେ ସାର୍ ସେ କଥା। ଏଇ କଥା ଆପଣ ଜାଣିଛନ୍ତି କିନ୍ତୁ ଘରେ କିଏ ଜାଣିନାହାନ୍ତି ନା ଘରେ ମୁଁ ତାଙ୍କଠୁ ପଇସା ଆଣି ଦେଇଛି କହିଦେଇଛି କି ମୁଁ ଦେଇ ଦେଇଛି। ସାର୍ ସାର୍ ସେମିତି କୁହନ୍ତୁନି ସାର ମୁଁ ଘରେ କହିଦେଇଛି କି ମୋ ପେମେଣ୍ଟ କ୍ଲିଅର ଅଛି ଆଉ ଖାଲି ମୁଁ ସାର୍ଟିଫିକେଟ୍ ଆଣିବି।
ନାଇଁ ନାଇଁ ସେମ ଏରା କଣ ଦେଖିବା ଜିନିଷ କିଛି ଏଇ ଭଳିଆ ଏରା ବେପାର ଜିନିଷ।
ନାଇଁ ସାର୍ ସେମିତି ଆପଣଙ୍କର ପଢିଲି ଗୋଟେ ଷ୍ଟୁଡେଣ୍ଟ ମୁଁ ଆପଣଙ୍କର ଆମ ଆଇଁ ଏମତି ଗୋଟେ କହିବେ ଏଇଟା କଣ ଠିକ ହଉଛି ଆଜ୍ଞା।
ଆ ଯୋଉ କଣ ଆ ଯୋଉ ତମ ସାଙ୍ଗର କଥା କଣ ହେଲା? ନା ନା ଆଉ ଗୋଟେ ସାଙ୍ଗ।
ଆଚ୍ଛା ଆଉ ଗୋଟେ ସାଙ୍ଗ ସେ କଣ କହିଛି କି ତାର ପେମେଣ୍ଟ କ୍ଲିଅର ଅଛି ଆଉ ତାର କିଛି ଅସୁବିଧା ନାହିଁ ବୋଲି। କହୁଥଲା ଆଜ୍ଞା ସାର୍।
ଆରେ ତମେ ଯଦି କହୁଚ। ଆରେ ଗୋଟେ କାମ କର ତମେ ଯୋଉ ସାଙ୍ଗ କାହ୍ନା।
ଆଜ୍ଞା କାହ୍ନା କାହ୍ନା।
ତାକୁ କହିଦବ ସାତ ଆଠ କିଲୋ ପନିର ଦେଇଦବ।
ସାର୍ ସାତ ଆଠ କିଲୋ ପନିର ସାର୍ ଦେଖନ୍ତୁ ଖରାପ ଭାବିବେନି। ସାତ ଆଠ କିଲୋ ପନିର। ସାର ସା ସାର୍ ଦାନ ସାର୍ ଦାନ ବୋଲି ସାତ ତ ଆଠ କିଲୋ ପନିର ମାନେ ସାର୍ ଆପଣ ପ୍ରାଇସ୍ ଟା ଦେଖି ଦିଅନ୍ତୁ।
ସେଇଟା ମିଳିଯିବ ତମ ସାର୍ଟିଫିକଟ ମିଳିଯିବ।
ସାର୍ ମୁଁ ବୁଝୁଛି କିନ୍ତୁ ସିଏ ମୋ ପାଇଁ ସାତ ଆଠ କିଲୋ ପନିର କେମିତି ଦବ କହିଲେ ସାର୍ ଆପଣ କେମିତି ଭାବି ପାରୁଛନ୍ତି।
ସେ ତମ ସାଙ୍ଗକୁ କହିବ ଟିକେ ଆଡଜଷ୍ଟ କରିବାକୁ ତମ ସାଙ୍ଗ ଯାହାଲେ ତମ ଟିକେ ଚାକିରି ଲାଗିଗଲା ପରେ ତମେ ତାକୁ
ସାର୍ ସେ ତାଙ୍କ ସାର୍। ଫ୍ୟାମିଲି ବିଜନେସ୍ ସେମିତି ସାତ ଆଠ କିଲୋ ପନିର ମାଗିଲେ ସାର୍ କେମିତି ହବ କହିଲେ ଆପଣ।
ହଁ ଛାଡ ଛାଡ ଛାଡ ନହେଲେ ତମର ତ ଦୋକାନ ଅଛି ନିଜର।
ଆଜ୍ଞା ସାର୍ ଦୋକାନ ଅଛି, ଉଁ ଉଡେଇ ଦିଅ ସାର୍ ବୁଝିପାରିଲନି। କଣ କହିଲୁ ଆଉଥରେ?
ମାନେ ତାକୁ ଉଡେଇ ଦିଅ ଦୋକାନ ରଖନି ଆଉ।
ସେ ଦେଖନ୍ତୁ ଆମର ସେଟା ବେଉସା ସାର୍ ଆମେ ସେଇଥିରୁ ଚଳୁଛୁ। ଉଡେଇବୁ ମାନ କଣ ସାର୍ ତିନି ହଜାର ଟଙ୍କା ଆପଣଙ୍କ ରଖିଚୁ କେତେ ନା କେତେବେଳେ ସୁଝି ଦେବୁ। ସାର୍ଟିଫିକେଟ୍ ସାର୍ ନିହାତି ଦରକାର ସେମିତି କହି ସାର୍ କଣ କହିଲେ?
ଚାକିରିଟା ତମର କୋଉ କମ୍ ପାଇଁନ ତର
ସାର୍ ଗୋଟେ ମାର୍ବଲ କମ୍ପାନୀରେ ସାର୍ ରହିଛି ମାର୍ବଲ କମ୍ପାନୀରେ ଟାଇପିଷ୍ଟ୍
ଓହୋ। ଏମିତି କଥା ତାହେଲେ
ଆଜ୍ଞା ସାର୍। ହେଟା ଦେଖନ୍ତୁ ମୋ କଥା ଟିକେ ବୁଝନ୍ତୁ ଆଉ।
କଥା ତମର ହଉ ମୁଁ ଜଣେ ଯାଉଛି ଏବେ ଶତ୍ସଙ୍ଗ ଟିକେ। ତମ କଥା ମୁଁ ଆଉ ଟିକେ ପରେ ବୁଝିବି।
ହଉ ହଉ ହଉ ସାର୍ ଥ୍ୟାଙ୍କୟୁ ସାର୍ ଥ୍ୟାଙ୍କୟୁ ଥ୍ୟାଙ୍କୟୁ।